ଏ।
ହାଲୋ।
ଭାଇ ମୋ କଥା ଶୁଭୁଚି?
ହଁ ହଁ ଶୁଭିଲା ଭଉଣି କୁହ।
ଭାଇ କଣ କରୁଚନ୍ତି? କଣ ଭାଇ କଣ କରୁଚନ୍ତି?
ହଁ ଭଜି ହେଇ ଖାଇକି ଉଠିକି ଆସି ତମ ସାଙ୍ଗେ କଥା ହଉଚି ଆଉ।
ଆଉ ତୁମେ ତ ବ୍ୟସ୍ତ ବହୁଳ ଲୋକ। ଜୀବନରେ ତୁମର ବହୁତ ବ୍ୟସ୍ତରେ ରହୁଚ ଯେ ମତେ ଟିକେ କହୁ ଫୋନ ବି ମନ ପକଉନା, ଯା ହଉ ମୋର ଏତେ ଦିନ ପରେ ଟିକେ ତୁମ କଥା ମନ ପଡିଲା ବୁଝିଲେ। ସେଥିଲାଗି ମୁଁ କହିଲି ଯାହା ହଉ କେ କେତେ ଦିନି ହେଲାଣି ଭାଇଙ୍କି ଟିକେ କ ଫୋନ୍ କରିନାହିଁ। କେମିତି କଣ ଅଛନ୍ତି ତାଙ୍କ ଦେହ ପା କେମିତି ଅଛି। ମୁଁ ଟିକେ ଲଗେଇ କଥା ହେଇଯାଏ। ସେଥିଲାଗି ତୁମ କଥା ଟିକେ ମନେ ପଡିଲା ଲଗେଇଦେଲି ଆଉ।
ନାଇଁ ନାଇଁ ମୋ କଥା ବି ଯୋଉ ତମ କଥା ବି ମୋର ମନ ଅଛି ଭୁଲିନି। ତାକୁ ଭୁଲିବି କେମିତି, ତମେ ବା ମତେ ବାଧ୍ୟ କରିଦଉଚ ବେଳେବେଳେ ଭୁଲିବାକୁ। ମାନେ ମତେ ଚିଡଉଚ ତ ସେ ସେଥିଲାଗି ମୁଁ ଭୁଲିବାକୁ ଭାବୁଥିଲି।
ଯେତେ ଚିଡେଇଲେ ବି ଭୁଲିବନି ହେଲା। କଣ ମଣିଷ ଜୀବନ ଆଜି ଅଛି କାଲି କି ନାଇଁ ବୁଝିଲେ।
ନାଇଁ ଅଛି ନା ଆଜି ଅଛି କାଲି କାଲି ଅଛି ପହରି ଦିନ ପହର ଦିନ ଅଛି ଅପହର ଦିନ ନାଇଁ କି?
ମୁଁ ଆଜି ଅଛି ମୁଁ ଆଜି ଅଛି କାଲି ନଥିବି ବି।
ଆଉ ତମେ ଆଉ ଯୋଉ ବେକାରିଆ ସେ କ କ କ କଥା ଗୁରା କହୁନ। ସେଟା ଭଲ ନୁହଁ ବୁଝିଲ ଭଉଣୀ।
ତୁମର ଦିନଟି କେମିତି କଟି ଟିଲା ଟିକେ କହିବେ।
ମୋର ଦିନଟି ଆଜି ବହୁତ ଭଲରେ କଟିଚି।
କାହିଁକି ଏତେ ଅ ମାନେ ସତ ତ କହିପାରିବେ ମିଛ କାଇଁ ଭଲରେ କଟିଛି ମନ୍ଦରେ କଟିଛି। ସବୁ ମାନେ ମାନେ କୁହନ୍ତିନି ସବୁଆଡୁ କଟିଛି ଆଉ।
ଇକ୍ୱାଲ ଇକ୍ୱାଲ ମାନେ ସମାନ ସମାନ।
ହଁ ହଁ ସେଇ କଥା ସମାନ ସମାନ ହ ହଉ ବେଳେ ବେଳେ ପୁରେହିଁତ ଯେ ହଁ।
ତମ ନୁ ତମ ତମ ମୁହଁରୁ ଯୋଉ ଆଜି ଦିନଟି ସ ବହୁତ ଭଲରେ କଟିଛି ଶୁଣିବାରୁ ମତେ ବହୁତ ଖୁସି ଲାଗିଲା। ଏତେ ଦିନ ପରେ କପ ଫୋନ୍ ଟା ଯେହେତୁ ମୁଁ ଲଗେଇଛି କି
ମୋର ଚମ ମୋର ଚମ କୋଉଠି ପଳେଇ ଯାଇଛି କି?
ଆଉ ଆଜି ଖାଇଛନ୍ତି କଣ?
ମୁଁ ଆଜି ଖାଇଛି ଆଜି ଆଜି ଯାଇଥିଲି ଅ ଏ ଦାଦା ପୁଅର ଭୋଜି ଯାଇଥିଲି ସେଠିକି। ହଁ ଖାଇବାକୁ ଭାତ ଡାଲି ପୋଟଳ ଖାଇକି ଆସିଲି ଆଉ ଖଟା। ଆଉ କ୍ଷୀରି ଆଉ ହୁଁ। ଆଉ ତମେ ତମେ କଣ ଖାଇଥିଲ?
ଭାବି ଭାବି କହୁଛ।
ନାଇଁ ଭାବି ଭାବି ନା କଣ ମାନେ ନାଇଁ ତମେ ସକାଳୁ ନ କହିକି ତମେ ଆମର ରାତ୍ରିର ରାତ୍ରି ଭୋଜନ ତା ପାଇଁ ଟିକେ କିଛି କଣ କୁହନ୍ତୁ ବୁଝିଲେ।
ରାତ୍ରି ଭୋଜନ ମୁଁ ଖାଇଛି ଆଜି ଭାତ
ହଁ।
ଆଉ ଡାଲି ପୋଟଳ କୁରୁମା ଆଉ ଛତୁ ଟିକେ ଫ୍ରାଏ। ଆଉ କଲରା ଚିପ୍ସ। ଆଳୁ ଭଜା ଏତିକି ଖାଇଚି ଆଉ। ବୋଉ ଟିକେ କହିଲେ ବୋଉ ମୁଁ କହିଲି ବୋଉ ଟିକେ ଆଳୁ ଚିପ୍ସ ଖାଇବି ତ ସାଙ୍ଗେ ସାଙ୍ଗେ କରିଦେଲେ। ମୋ ବୋଉ ମୋ ବୋଉ ଅଛି ନା ସେ କହିଲେ କଣ କଣ କରିବି କହ। ମୋ ବୋଉ କରିଦିଅନ୍ତି ମୁଁ କହିଲି କରିବା ପାଇଁ।
ଭଉଣୀ।
ନା ନା ଝିଅ ମୁଁ ଏ ମୁଁ ଗୋଟେ ଶୁଣ ଭାଇ ମୁଁ ଝିଅ ହେଲା ଝିଅ ହି ସାବରେ ମୋ ମା ହଇରାଣ ହବ ମୁଁ ଦେଖିପାରିବି କି ମତେ ଯେତେ ଯାହା ହେଲେ ବି କିଛି କାମ କରିବାକୁ ପଡିବ ତାଙ୍କ ହେଇ ତ
ବା କି ସୁନ୍ଦର କଥା କହିଲ।
ହଁ ଝିଅ ମୋ ମା ଦେଖ ଗୋଟେ ପୁଅ ଯେତିକି ମା ର ଦୁଃଖ ବୁଝେନି ଗୋଟ ଝିଅ ବୁଝେ ବୁଝିଲେ। ଗୋଟେ ଟେ ମାନେ ଯଦି ଗୋଟେ ମା ପଡିଯିବ ଗୋଟେ ବାପା ଶୁଣ ଶୁଣ ଭାଇ ଟିକେ ଶୁଣ ବାପା ମା ଯେତେବେଳେ ବାପା ଗୋଟେ ଚାକିରି ଫାକିରିରେ ଆସି ବସିଯିବି କି ମା ଗୋଟେ ଅଧିକା କାମ କରି ବସିଯିବେ ବା ଉଁ ମା ପୁଅ ଯୋଉ ଝିଅ କହିବ ମା ଉଠୁ ମୁଁ କରିଦୋଉଚି ବାପା ନିଅ ପାଣି ଟିକେ ପିଇଦିଅ। ଗୋଟେ ପୁଅ ଯଦି ସେଠି ବଇଥିବ ମୋ ବାପା ତ କରିଦଉଚନ୍ତି ବୋଉ ତ କରିଦଉଚି ମୋ ଡ୍ରେସ ପଟା ହକାଳି ଦଉଚି ମୋତେ ପାଣି ଆଣି ଦଉଚି ପିଇ ଦଉଚି ମୋ ପାଇଁ ରୋଷେଇ ବନେଇଦଉଚି ତ ମୁଁ କାଇଁ କରିବାକୁ ଯିବି। ସବୁ ପୁଅ ନୁହେଁ କିଛି ପୁଅ ବୁଝିପାରିଲେ।
ଆଚ୍ଛା ଆଚ୍ଛା ହଁ ହଁ ବୁଝିଲି ବୁଝିଲି ତମ କହିବ ଆମେ ବୁଝିପାରିବୁନୁ। କୁହନ୍ତୁ ନାଇ ଉଭୟେ ଭଲ ଉଭୟେ ଭଲ ଉଭୟେ ଉଭୟେଦ ଉଭୟେ ଉଭୟେ ଦ ଉଭୟ ଉଭୟେ ଦରକାର ନହଲେ କାମ ହଁ ଚାଲିବ କେମିତି? ସବୁଆଡେ ଦେଖିବାକୁ ପଡିବ ନା ଖାଲି କହିବ ଝିଅ ହେବେ
ବାପା ମାଆଙ୍କର ଗୋଟେ ପୁଅ ଗୋଟେ ଝିଅ ଛୁଆ ଦରକାର ବୁଝିଲେ।
ନିଶ୍ଚିନ୍ତ ନିଶ୍ଚିନ୍ତ ପୁଅ ପୁଅ କାମ କରିବ ଝିଅ ଆଉ ଖାଲି ଆମେ କହିବା ଆମର ପୁଅ ଦରକାର। ପୁଅର ପୁଅ ଯଦି ହେଲା ଝିଅ ଆଉ ସେ ଝିଅଙ୍କ କାମ କରିବ କିଏ ଯଦି ଝିଅ ହେଲା ଝିଅଙ୍କ ପୁଅ କାମ କରିବ କିଏ। ଆଉ ଆଉ ତ କହିଲେ କେତେ କଣ ଅଛି? ଆଉ ଆଉ ତମ ଦେହ ଭଲ ତମକୁ କଣ ଥଣ୍ଡା ଜୋରେ ତମେ କଣ ଦେହ ଔଷଧ ଫୋଷଧ କିଛି ଖାଉନ ବୋଧେ।
ନାଇଁ ନାଇଁ ମୁଁ ବହୁତ ଔଷଧ ଖାଉଚି ମୋ ମାମୁଁ ଜଣେ ଆମ ଘର ପାଖରେ ଅଛନ୍ତି ହେଲା। ମୋ ବୋଉର ମାମୁଁ ପୁଅ ହେଲା ସିଏ ମତେ ଖାଲି ଗଛ ଲଗେଇଛନ୍ତି ଓଷଦ ଆଣିବି, ଚଢା ମାନେ ପୁରା ଚଢା ବା, ମତେ କହୁଚନ୍ତି ଓଷଦ ଆଣିବି ଓଷଦ ଆଣିବି କହୁଚି ମୋ ପାଖରେ ଓଷଦ ଅଛି, ମା ଭାଇ ବିଶ୍ୱାସ କରନ୍ତୁ ମୋ କଥା ଟୋଟାଲି ଶୁଣୁନାହାନ୍ତି। ଏ ଇଏ କି ଅଜବ କଥା ମୁଁ ଓଷଦ ଖାଇବିନି, ସେ ଟିକେ ମତେ ବହୁତ ଭଲ ପାଆନ୍ତି ସେଥିଲାଗି ଆଉ ବୁଝିଲ।
ହଁ ବେଶୀ ଭଲ ପାଆନ୍ତି ଆଉ ଚଢା ଭଲ ପାଇଆ ନା ଏମତି ପୁରା ମାନେ କିସ୍ତି ନା ଲୋନ ନା କେମିତି କଣ ତାଙ୍କ ଭଲ ପାଇଆ ଟିକେ ଆମକୁ କହିଲେ ଆମେ ଟିକେ ଜାଣୁ।
ସୁଦିଆ ସୁଦିଆ ଜାଣିଚନ୍ତି ସବୁ ଲୋନ ଯୋଉ ସୁଧ ଫୁଦ ଦିଅନ୍ତି ସେ ସବୁ ସୁଦିଆ ଭଲ ପାଇଆ ହଁ। ଆଉ ସେ ଚଳିବ ଯାହାହଉ ଭଲ ତ ପାଉଚନ୍ତି ଆଉ।
ହଁ ସେ ଯୋଉ ଭଲ ପାଇବା ଆଉ, ଏଇତ ଭଲ ତ ପାଉଛନ୍ତି ଏଇକ ତମ କହିବା କଥା ଏଇଟା। ଉଁ ଯୋଉ ଭଲ ପାଇବା ସେ ପାଇବା ତା ଭଲ ପାଇଆ ଏଇଆ ଭାବୁଚ।
ହଁ ଆଉ ତୁମ ଘର ସବୁ କେମିତି କଁ ଅଛନ୍ତି ଘର
ଆମ ଘରେ ବହୁତୁ ମାନେ ସୁସ୍ଥ ଅଛନ୍ତି ସବଳ ଅଛନ୍ତି, ଘରେ ମୁଁ ଅଛି ଆମ ମୋ ବୋଉ ଅଛି। ଆମେ ଅଛୁ, ଆମେ ଦୁଇ ଅଛୁ ଆଉ।
ଉୁଁ ହୁଁ ଆଉ ଆଉ ଜମିବାଡି କଥା ତମେ ବୁଝାବୁଝି କରୁଚ ନା ଚାଷ ଜମି ଫାସ ଜମି କରୁଚ ନା କୋଉଠି କଁ ଚାକିରି ବାକିରି କଲଣି?
ବୁଝୁଛି ଆଉ ସବୁ ଦେଇ ଦେଇଛି ଭାଗ ଆଉ ଜାଣିଲେ।
ହଁ।
ହଁ ଆଉ କଁ ଆଉ କଁ ତମ ଖବର କୁହ ଯୋଉ ବର୍ଷା ପ-ପବନ ଆଜି କଣ ହେଇଛି ଉପରବେଳା ଯୋଉ ରାତି ବେଳେ?
ହଁ ସନ୍ଧ୍ୟା ବେଳେ ନା ଉପର ବେଳେ ବର୍ଷା ହେଇନି, ସନ୍ଧ୍ୟାବେଳେ ହଉଥିଲା।
ଆଚ୍ଛା ସେଇ ଉପର ବେଳା ଷ୍ଟାର୍ଟିଂ କରିିବ ମୁଁ କହିଲି ମୁଁ ଶୋଇଥିଲ ନା ମୁଁ ଆଉ ଜାଣିନି। ଉଠିଲି ମୁଁ ସଞ୍ଜବେଳେ ନା ମୁଁ କହିଲି ଦେଖିଆ ଉପର ବେଳକୁ ହୁଁ ତମକୁ କଣ କାଶ ଫାସ ହଉଛି ତମେ କି କି ସିରପ୍ କାଶ ଥନ ମାନେ ଆମର ଔଷଧ ଖାଉନ ତମେ କାହା କଥା ମାନୁନ ମୁଁ ଶୁଣିଲି।
ତ ମୁଁ ସମସ୍ତଙ୍କ କଥା ମାନେ ତମେ ଶୁଣିଛ ଯିଏ ତମୁକୁ କହିଛି ସେ ଭୁଲ କଥା କହିଛି, ମୁଁ କଥା ମାନେ।
କଁ କହିଲେ?
ହାଲୋ, ମୁଁ କହିଲି ଆପଣ ଟିକେ ଜାଣିନାହା ନ୍ତି ମୁଁ ମାନେ, ଆଉ କଁ କୁହନ୍ତୁ ଏବେ ରାତିରେ ତୁମେ ଆଜି କଣ ଖାଇବ?
ରାତିରେ ତ ମୁଁ କହିଲି ତମେ ବର୍ତ୍ତମାନ ତମେ ଟିକେ ଦେହ ବୋଧେ ଭଲ ନାହିଁ।
ତୁମର ମତେ ଲାଗୁଚି ତୁମର ଗୋଟେ କଥା ହବାର ଟିକେ ଇଛା ନାହିଁ ବୋଧେ, କାଇଁନା ମୁଁ ତୁମକୁ ଗୋ ଟେ କଥା ପଚାରିଲା ବେଳକୁ ତୁମେ ମତେ ଟିକେ କମ ସମୟ ମାନେ କେମିତି ରହିଯାଉଚ, ଯାହା ଫଳରେ ଆମ ସମୟ ଗୁରା ନଷ୍ଟ ହେଇଯାଉଚି। ବୁଝିପାରୁଛ ତ ଆମେ ଟିକେ କ
ଘୁମୁ ଆଚ୍ଛା ଯଦି ମୋ ଆଡୁ କିଛି ଭୁଲ ତ୍ରୁଟି ହଉଚି ମତେ ଟିକେ କ୍ଷମା କରିବେ ଜାଣିଲେ ଭଉଣୀ।
କେତେ କ୍ଷମା କରିବି ମୁଁ, ଦେଖ ଯଦି ଗୋଟେ ଲୋକ ଥରେ ଭୁଲ କଲା ତାକୁ ମୁଁ ଦ୍ୱିତୀୟ ଥର କ୍ଷମା କରିବି, ଯଦି ଗୋଟେ ଲୋକ ଦ୍ୱିତୀୟ ଥର ଭୁଲକଲା ମୁଁ ତାକୁ ତୃତୀୟ ଥର କ୍ଷମା କରିବି, ଯଦି ସେ ତୃତୀୟ ଥର ଭୁଲକଲା ଚତୁ ର୍ଥ ଜଣେ ଲୋକ ବାର ବାର ବାର ବାର ଭୁଲ କରିବ କେତେ ତୁମକୁ କ୍ଷମା କରିବି ଭାଇ ତୁମେ ଟିକେ ଭାବନ୍ତୁ।
ଯୋଉ ବୁଝିଲ ଭଉଣୀ।
କେତେ ଜୀବନସାରା ଗୋଟେ ଲୋକ ଭଗବାନ କହିଛନ୍ତି, ଭଗବାନ ଗୋଟେ ତାଙ୍କ ଜାଣିଚ ଶ୍ରୀକୃଷ୍ଣଙ୍କ ବିଷୟରେ ଜାଣିଚ ନା? ସେ ତାଙ୍କ ମାଉସୀ ପୁଅ ନା ମାମ-ମାଉସୀ ପୁଅ ଗୋଟେ ଏମିତି କଣ ଥିଲା ତାଙ୍କ ନାଁ ହେଲା। ତ ସେ ଯୋଉ ସେ ତାଙ୍କୁ କହିଥିଲା ବାପାରେ ସେ ଯେତେବେଳେ ଶହେ ଭୁଲ କରିବ, ଯୋଉ ଶ୍ରୀକୃ ଷ୍ଣ କହିଥିଲେ, ବାସୁେଦେବ ସେ ତାକୁ ଶହେ ଭୁଲ କରିବ ତାଙ୍କୁ କ୍ଷମା କରିବ, ସେ କହିଲା ଶହେ ଭୁଲର ପରେ ମୁଁ ତାଙ୍କୁ କ୍ଷମା ଦେବିନି। ରାଜସଭାରେ ବସିଥିଲା ବେଳେ ଶ୍ରୀକୃଷ୍ଣ ତାଙ୍କ ଚକ୍ରରେ ସେ ଯୋଉ ତାଙ୍କ ଶିଶୁପାଳ ହେଲା। ଶିଶୁପାଳ ସେ ଶିଶୁପାଳ ଗୋଟେ କଣ ଏମିତି କହିଥିଲେ ଶ୍ରୀକୃଷ୍ଣଙ୍କୁ ଅପମାନ କରିଥିଲେ ଯାହା ରାଜ୍ୟ ଯୋଉ ସଭା ଚାଲ ଥିଲା ରାଜ୍ୟସଭା ସେତେବେଳେ ବାସୁଦେବଙ୍କୁ ବହୁତ ଖରାପ ଲାଗୁଥିଲା। ସେ ତାଙ୍କର ସବୁ ଭୁଲ କ୍ଷମା କରିଥିଲେ, ଲାଷ୍ଟକୁ ଅନେ ଶତ ପରେ ଯେତେବେଳେ ଶହେ ଭୁଲ ହେଇଥିଲା, ଶ୍ରୀକୃଷ୍ଣଙ୍କ କଣ କରିଥିଲେ ତାଙ୍କ ଚକ୍ର ସୁଦର୍ଶନ ଚକ୍ର ଦ୍ୱାରା ତାଙ୍କ ବେକକୁ ଛିନ୍ନ କରିଥିଲେ।
ଯା ହଉ ତମେ ବହୁତ କିଛି ଜାଣିଛ। ତମେ ବହୁତ କିଛି ଜାଣିଛ ଧନ୍ୟବାଦ, ମୋର ତ ଏତେ ଭୁଲ ହେଇନି। ଶହେ ଭୁଲ ହେଲେ ଭଉଣୀ ଶୁଣୁଚନ୍ତି ମୋ କଥା ତ
ହଁ ଶୁ
ହାଲୋ ଯଦି ଶହେ ଭୁଲ ମୋ ସେ ଯାଏଁ ଯିବ, ତମେ ମୋ ବେ ତମେ ସେମିତି କୃଷ୍ଣଙ୍କ ବାଗିଆ ମୋ ବେ କ କାଟିଦବ ଆଉ କଣ, ଗଲା ଆଉ କଣ। ହ୍ୟାଲୋ ହ୍ୟାଲୋ।
ନାଇଁ ନାଇଁ ନାଇଁ, ସେମିତି ସେ କଥା କହୁନି ମୁଁ।
ଟିକେ ଟିକେ ଟିକେ ଟିକେ ଟିକେ ଶୁଣନ୍ତୁ ଟିକେ ଶୁଣନ୍ତୁ ହଁ। ହଁ କୁହନ୍ତୁ।
ମୁଁ କହିଲି ଏତେ ଭୁଲ ହେଇନି, ମୁଁ ଯୋଉ କହୁଚି ଆଜି ସି ମୁଁ କହିଲି ଯୋଉ ଶ୍ରୀକୃଷ୍ଣଙ୍କର ବେକ କାଟିଲା ଭଳିଆ କଥା କହୁଛ, ଏମିତି ନୁହଁ ସେ ସିଏ ଗୋଟେ ଯୁଗ, ସିଏ ଥିଲେ ଭଗବାନ। ମୁଁ ଗୋଟେ ସାଧାରଣ ମଣିଷ। ମୁଁ କଣ ମୁଁ କଣ ପାଇଁ ବେକ କାଟି ମଣିଷ ମାରିକି, ଏତେ ପାପ ମୁଣ୍ଡେଇ
ତମେ କଥାରେ ଚଲେଇଦବ। ହଁ ସ
ନା କଥା ପଥା ନାହିଁ ଯଦି, ନାଇଁ ଯଦି କହିବ ଛୁରି ଫୁରି ଆଣିକି ଟିକେ, ଚୁଟି ଫୁଟି କାଟି ଦେଇ ପାରିବି।
ନାଇଁ ଭଉଣୀ ପାପ କୋଉଠି ଆରମ୍ଭ ଜାଣିଛ, କୋଉଠୁ କହିଲ?
ପାପ ଆମେ ଗୋଟେ ଲୋକ ଗୋଟେ ଲୋକକୁ ହତ୍ୟା କରିବା।
ନାଇଁ ନାଇଁ ଲୋକ ନୁହଁ ଗୋଟେ ଜିବ, ହଁ- ହଁ ନାଇଁ ମୁଁ କହିଆକୁ ସେଇ ଯୋଉଠିକି ଗୋଟେ ଜୀବ ଜୀବ କୁହ ସେଇଠି ଜାଣ ଗୋଟେ ପାପରତ ସେଠୁ ସୃଷ୍ଟି ଆରମ୍ଭହେଲା, ଜୀବ ମାରିକିରି। ତମେ କୁହନ୍ତି ଶିବଙ୍କପାଖକୁ ଯାଇକି ମାନେ କ୍ଷୀର ଢାଳିବା ଜଳ ଢାଳିବା ମାନେ ମୋର ହଉଛି ଏଇଟା ପ୍ରଥମ ପାପ, ଆଉ ତ ସେକେଣ୍ଡ ପାପ ଏମିତି କିଛି ନାହିଁ। ସେକେଣ୍ଡ ପାପର କିଛି କ୍ଷମା ଅଛି, କିନ୍ତ ଏ ପାପର କ୍ଷମା ନାହିଁ। ଗୋଟେ ଜୀବ ମାରିକି ତମେ
ଯାହା ହଉ ଭାଇ ତୁମ, ତୁମର ବି ବହୁତ ଆଧ୍ୟାତ୍ମିକ ମନୋଭାବ ତୁମ ମନରେ ଅଛି।
ତମେ ଆଉ ଗୋଟେ ଜୀବ ମାରିକି ଫେରେଇ ପାରିବ
କି କିଛି କ୍ଷମା ନାହିଁ, ହଁ ମୁଁ ବୁଝୁଛି
ଫେରେଇ ପାରିବ କି? ଆଉ ସେଇଟା ହଉଛି ବଡ ହଉଛି, ମାନେ ପ୍ରାଧାନ୍ୟ ଦବା କଥା। ଗୋଟେ ଜୀବ ମାରିଲେ ମାରିଆ ମାନେ ତାକୁ ଆମେ ଜୀବନ ଦେଇପାରି
ଆଉ ସେଇ କଥା, ଯା ହଉ ଭାଇ ତୁମେ ତୁମେ ଏତେ କଥା ଭାଇ ଶୁଣ ଟିକେ ମ ଶୁଣ, ତମେ ଯା ହଉ ଭଗବାନଙ୍କ ବିଷୟରେ ବହୁତ ଆଧ୍ୟାତ୍ମିକ କଥା ଜାଣିଛ। ମାନେ ଠାକୁରଙ୍କ ବିଷୟରେ, ସବୁ ଆଧ୍ୟାତ୍ମିକଙ୍କ ବିଷୟରେ ସବୁ ଜାଣିଛ। କୋଉଟା ଭୁଲ ଠିକ୍ ର ଜାଣିଛ ସେଥିଲାଗି, ସବୁ ମତେ ଶୁଣିକି ଭଲ ଲାଗିଲା ବୁଝିଲ। ଆପେ ଆପେ ଭାଇ କଲ୍ କଟିବ, ତୁମେ କାଟିବାର ବ୍ୟସ୍ତ ହବନି ହେଲା। ମୁଁ ତ ମୋ ପଟୁ କାଟିବି ନା ବୁଝିଲ।
ହଁ- ହଁ ମୁଁ ବୁଝିଲି ବୁଝିଲି, ଆଉ ମୁଁ ସବୁ ପାଶୁରି ଗଲିଣି ବୁଝିଲ ଭଉଣୀ। ମୁଁ ପାଶୁରି ଗଲିଣିି ଆଉ
ନା- ନା କିଛି ପାଶୁରନି। ତମେ ଟିକେ ଆଗକୁ ବଢ, କିଛି ପାଶୋରିକି ପଛକୁ ଯିବା ଯାଅନି। ଜୀବନର ମାନେ ହେଲା କଣ ଭଗବାନ ଆମ ଆ ସୃଷ୍ଟିିକୁ ଆଣିଛନ୍ତି, ଆମେ ତାଙ୍କୁ ନ ଧରିଲେ ଆଉ କାହାକୁ ଧରିବା ବୁଝିପାରିଲେ। ତାଙ୍କ ବିନୁ ଅନ୍ୟ ଗତି ନାହିଁ, ସିଏ ଆମକୁ ସୃଷ୍ଟିିକରିଛି ଦେଖ
ହଁ କୁହନ୍ତୁ।
କହୁନ ଭଗବାନ ଆମକ ଏଦୁନିଆକୁ ଆଣିଛନ୍ତି, ତାଙ୍କ ବିନା ରାତି ତାଙ୍କ ବିନା ଦିନ
ଆଣିଛନ୍ତି ବା ଦୁନିଆକୁ ଆଣିଛନ୍ତି, ତମେ ଏଠି କୁକୁଡ଼ା ଝୋଳ ଖାଇବ ଚିକେନ ଝୋଳ ଖାଇବ, ମାଛ ଝୋଳ ଖାଇବ ଦୁନିଆକୁ ଆଣିଛନ୍ତିି ଏଇଆ କରିବାକୁ। ବୁଝିଲ ଭଉଣୀ, ଆଜି ବା ବାହାରୁଥଲ ଆଜି ତ ବାହାରୁଥିଲ କୁ କୁ ଆ ସେମିତି ମୁଁ ସବୁ ମୋହମାରରେ ଆମେ ଘାଣ୍ଟି ହେଇଛେ ତାକୁ ଦୂରିଆ ଗଲେ ଟିକେ ଲାଗିବ ସମୟ ଲାଗିବ ଭଗବାନ କହିଛନ୍ତି ମତେ ଯିଏ ଧରିବ ମାନେ ମୁଁ ମାୟାକୁ ଆଗେ ପଠେଇବି ତା କତିକି
ମୋହମାୟାଟା ମହମାୟାର ସଂସାର ତୁମେ ଭଗବାନଙ୍କ ପାଖକୁ କେତେ ଏତେ ପାଖକୁ ଯାଇକି ପୁଣି ପଛକୁ ଫେରିକି ଆଉଛ
ଭଗବାନ ଭଗବାନଙ୍କୁ ଯିଏ ଧରିଛି ଭଗବାନ କହିଲେ ମତେ ଯିଏ ଧରିବନା ମୁଁ ତାକୁ କ କଠୋର ମାନେ ପରୀକ୍ଷା ନେବି ମାୟାକୁ ପଠେଇବି ଦେଖିବା ସେ କେତେ ଇଏ ବୁଝୁଛନ୍ତି।
ଆଉ ତୁମକୁ ତୁମ ଖରାଦିନେ ଏଇବର୍ଷ କେତେ ଥଣ୍ଡା ପିଇଛ ଫୁଟି ମାଜା ମ୍ୟାଗୋଜୁସ
ଚି ତଥାପି କେତେ ଦି ତିନି ହଜାର ହୁଁ ସେଇ ହେଇଯିବ ହଜାରେ ହଜାରେ ପନ୍ଦରଶହ
ମେଡ଼ିକାଲ ମେଡି ମେଡ଼ିକାଲ ମେଡ଼ିକାଲରେ କେତେ ଟଙ୍କା ଡାକ୍ତରଖାନାରେ କେତେ ଟଙ୍କା ଖର୍ଚ୍ଚ କଲ?
ଡାକ୍ତରଖାନା ଏବର୍ଷ ପଇସା ମାନେ ଆମେ ଖର୍ଚ୍ଚ କରିନୁ ଆର ବର୍ଷ ମୁଁଖର୍ଚ୍ଚ କରିଦେଇଥିଲି। ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲି।
ଯାହଉ ମତେ ଶୁଣିକି ଖୁସି ଲାଗିଲା ଶୁଣିକି ନୁହଁ ମୋତେ ଶୁଣିକି ଖୁସି ଲାଗିଲା ତୁମେ ଆଜି ଦୁଇ ତିନିହଜାର ଟଙ୍କାର ପଇସାରେ ଥଣ୍ଡା ଟିକେ ଆଣିକି ପିଇ ଦେଇଛନ୍ତି ଦେହ ପାଇଁ ବହୁତ ତଗାରନା ଭାଇ
ହଁ ତମେ ମତେ ବୁଜି ଯାଅ ମତେ କହିବାରୁ ତମକୁ।
ଭାଇ ଶୁଣ ଦେହ ସବୁଠାରୁ ସବୁଠାରୁ ଦେହ ଆମର ବହୁତ ମୂଲ୍ୟବାନ ଜିନିଷ। ହେଲା ତାକୁ ଆମେ ଟିକେ ସାବଧାନ ହିଁ ଚଳିବାର ଅଛି ସାବଧାନ ହେଇ ଚଳିବାର ଅଛି ତମେ ଯଦି ତମେ ଯଦି ଦୁଇ ହଜାର ଦୁଇ ହଜାର ତିନି ହଜାର ଟଙ୍କାର ଥଣ୍ଡା ପିଇବ ଦେହଟା ଖରାପ ହବନା ନାଇଁ ବୁଝିଲ।
ହଁ ଭଉଣୀ ଠିକ୍ ଏକଦମ ଠିକ କଥା କହିଲେ ମୋ ଭଉଣୀ ମୋ କହିବାଥା ମୋ ଦେହଟା ମାନେ ସବୁ ଦେହ ଭଲ ଅଛି ତା ମନ ଭଲ ରହୁନି।
ମନ ଭଲ ରଖିବାକୁ ପଡ଼ିବ।
ମାନେ ମନେ ରଖିବାକୁ ପଡିବ କଣ କରିବା ବିଭିନ୍ନ ଆଡୁ ବିଭିନ୍ନ ସମସ୍ୟା ଆସିକି ମ ଚାରିକରେ ଘେରି ଯାଉଛି ତମେ କାହାକୁ ଅଟକେଇବ ତମକୁ ଗୋଟେ ଶାଗୁଣା ଖୁପିଲାଣି କୁକୁର ଖାମ କୁକୁର କାମୁଡ଼ିଲାଣି। ସେଠା ରେ ଶିଆଳ କାମୁଡ଼ିଲାଣି ହଁ। କହୁଛି ହଁ ତମେ କହୁଛ କହୁଛ ମାନେ ମୁଁ ଷ୍ଟ୍ରଙ୍ଗଅଛି ଏଯୋଉ
ମୁଡ ଇଏ କଲେ ତମର ଷ୍ଟଙ୍ଗ ହବ
ହଁ ମନ ଦୁରୁ ଆ ହ ଅଛି ଷ୍ଟଙ୍କ ମୁଁ କହୁଛି ଭଉଣୀ ଭଉଣୀ ମୋ କଥା ଶୁଣ। ମୁଁ ବା ସବୁ କିଛି ତାକୁ ନେଇକିରି ଯିବି। ଯେତିଷ ସମୟ
ହଉ ଭାଇ ମୋର ତ ଏବେ ମତେ ଶୁଣନ୍ତୁ ମୁଁ ଯାଉଛି ଭାଇ ଟିକେ ମତେ କଣ